ହ୍ୟାଲୋ।
ହଁ ମ୍ୟାମ୍ ଭଲ ଅଛନ୍ତି? ହଁ ହଁ ବହୁତ ଭଲ ଅଛି। ଆଜି ଖାଇ ଚି ଭାତ, ଡାଲି, ପନିର, ପୋଟଳ ତରକାରୀ ଆଉ ଆଳୁ ଭର୍ ଆଁ ଭଜା ଏମିତି ଆଉ।
ପୁରା ଓଡ଼ିଆ ଘରର ଖାଦ୍ୟ ହଁ। ଆଉ
ହଁ ହଁ ସବୁ ଭଲ। ଆଚ୍ଛା। ମୁଁ ଆଜି ଖାଇବା ଆକଚୁଆଲି ବନେଇକି ଆଣିିନଥିଲି। ତ ଉପରେ ଗୋଟେ କ୍ୟାଣ୍ଟିନ ବାଲା ଆସୁଚ ତ ସେ ଖାଇବା ଦେଇ ଦେଇ ଥିଲା ମୁଁ ଖାଇ ଦେଇେଥିଲି ଆଉ।
ଓହୋ ଆପଣ ନିଜେ ରୋଷେଇ କରନ୍ତି?
ହଁ। ଘରେ।
କଣ ଭଲ ବନାନ୍ତି ମାନେ ସାଧା ନା ଆମିଷ।
ହେଲା। ଟୁ ଇୟର ହବ। ଛାଡ଼ିସାରିଲାଣି ନନଭଜ୍। ତ। ଭେଜ ରେ ବନାଏ। ସବୁଠୁ ଭଲ ମନ ଚିଲି ପନିର।
ଚିଲ୍ଲି ପନୀର୍।
ଆଛା ଫାଷ୍ଟ୍ ହେଲା କଣ କହିଲ ପନିରକୁ କାଟିଦବ ସ୍କ୍ୱୟର୍ ସାଇଜ ର ହେଲା କଟ କଟି ଦବା ତା ପାଇଁ ପନିରକୁୁ ଦେଖିକି ପିଆଜ। ଆଉ କ୍ୟାପସିକମ ଆଉ ଟମାଟୋ। ସ କଟିଦେବ କଟି ସରିଲା ପରେ ଫାଷ୍ଟ ହେଲା ଆ ଆ ଯଉ ଆମର ଗୁଜୁରାତି କୁ ଛେଚିଦବ। ହେଲା ଯଉ ହ ହଁ ଛେଚ ଗୁ ଗୁର ଛେଚାଟା ଦେବ ଆମର ଫାଷ୍ଟ କ କଡ଼େଇ ବସେଇଲ। ତେଲ ପକେଇଲ ଅଳ୍ପ ଟିକେ ଜିରା ପକେଇବ ତାପରେ ପରେରେ ଆମର ଯେଉଁ ରସୁଣ ବି ଟିକି ଟିକି କରି କାଟିକି ରଖିଥିବ ପୁରା ଛୋଟ ଛୋଟ।
ଆଛା ଆଚ୍ଛା।
ଆଉ କଞ୍ଚା ଲଙ୍କା କ ମଝିରୁ କାଟି ଦେଇେଇଥିବ। ହେଲା ହମ ତା। ତାପରେ ତେଲ ପକେଇଲା ତେଲ ପକେଇଲା ପରେ ଜିରା ଅଳ୍ପ ହିଁ ପକେଇବ। ପକେଇସର୍ଲା ପରେ କ୍ୟା ସିକମ୍ ପକାଇବ। କ୍ୟାପିସିକମ ଟିକିଏ ଟାଣ ତ ତାକୁ ଟିକେ ପକେଇବା ଜଷ୍ଟ କିଏ ଭାଜିଗଲା ବେଳକୁ ପିଆଜ ପକାଇବ। ହଁ କି ପକାଇ ସାରିଲା ପରେ ଆମର ରସୁଣ କଞ୍ଚାଲଙ୍କା ତାକୁ ସବୁ ପକାଇବ ତା ଦେହରେ ଆଉ ଭୁସଙ୍ଗ ପତ୍ର ବି ଦେଲେ ବଢ଼ିଆ ଟେଷ୍ଟ ଲାଗେ। ଆଛା ଭୃସଙ୍ଗ ପତ୍ର ବି ପଡେ ହୁଁ। ତାପରେ ଦେଲା ପରେ ସେଇଟା ମାନେ ଅପସନାଲ୍ ମାନେ ତମେ ଭୁଷ ଜଙ୍ଗପତ୍ର ପକେଇଲେ ଚଳେଇିବ ନ ପକେଇଲେ ଚଳେଇବ ସେମିତି କିଛି ଇଏ ନାହିଁ। ତ ପଖେଇଲା ପରେ ମୁଁ ଟିକେ ଆଚୁଲି ବହୁତ ସିମ୍ପଲ କରେ ମାନେ ମତେ ଟିକେ ଅଧିକ ତେଲ ମସଲା ମାନେ ଟିକ ଭଲ ଲାଗେନ ମତେ ଟିକେ ଲ ଭଲ ଲାଗେ ଆଉ ହେଲଦି ଭଲ ଲାଗେ ହେଲଦି ମାନେ ମ କଣ କହିଲେ? ମାନେ ଟିକେ କଞ୍ଚି କଞ୍ଚି ଟାଇପ ର ରହିଥିବ। ହେଲା ଚିବଲି ଟା ଟିକେ କଞ୍ଚି କଞ୍ଚି ଭଲ ଲାଗେନି କି? ଲା ହଁ ମୁଁ ପିଆଜ ଟମାଟ ଆଉ କ୍ୟାପ୍ସିକମ୍ ସବୁତକ ଏକା ମାନେ ପାଖାପାଖି କମ୍ ଡିଷ୍ଟାନ୍ସ ଭିତରେ କଡ଼େଇରେ ପକେଇ ଦିଏ ହେଲା। ପକେଇକି ଭାଜିଲା ପରେ ଆହୁରି ବହୁତ ଜିନିଷ ପଢି ପାରିବ ତା ଦେହରେ। କାଜୁ ବି ପଡି ପାରିବ। ହେଲା। ତାପରେ
ହଁ।
ସେଉଟା ବି କଥିଲେଲେ ଭଲ ଲାଗେ। ହୁଁ ତାପରେ ସପକେ କି ଆମର ଟମାଟୋ ସସ୍ ସୋୟା ସସ୍ ମୁଁ ସୋୟା ସକ୍ସ ପକାଏନି କାହିଁକିନା ସେଇଟା ଟିକିେ ଦେହ ପାଇଁ ଭଲ ନୁହେଁ ତ ସେଥିଲାଗି ହଁ ଟମାଟୋ ସସ୍ ଅଳ୍ପ ପକ ହ ଟିକେ ହେଲ୍ଦି ଟାଇପ୍ସ କରିକି ଟିକେ ହେଇଗଲା ପରେ ତାପରେ କାଢ଼ିଦିଅ ଆଉ ମାନେ ମୁଁ ଟିକେ କଞ୍ଚା କଞ୍ଚା ଟାଇପ ର ଖାଏ। ସେଟା ତମେ ଯୋଉ ହାବରେ ତମେ ପସନ୍ଦ ଥିବ ସେସବ
ଯାହାଟା ଆମ ସ୍ଵାସ୍ଥ୍ୟ ପାଇଁ ଭଲ ଆମେ ସେମିତି ହିଁ ଖାଇବା ଆଉ।
ହୁଁ ହଁ ହଁ।
ବୁଝିଲୁ ଆଉ ତାପରେ ଆଉ କଣ ଭଲ ଲାଗେ
ଆଉ ଡାଲମା
ଡାଲମା ଆମର ଘରେ ଆଜି ଡାଲମା ହେଇଥିଲା ଅରହ ତ ଗୁଆ ଘିଅ ପକେଇକି ଡାଲମା ପାମ୍ପଡ଼ ଆଉ ଭେଣ୍ଡି ଆଳୁ ଭଜା ଆମ୍ବ ଆମର ହେଇ ଥିଲା ଦିପାର ଖାଇବା ପାଇଁ ଆଚ୍ଛା ମନ୍ଦିରଟା ତାହୁରି ଭଲ ଲାଗେ।
ହଁ।
ନାଡ଼ି ପଡିକି ହେଇଥିବ ଆମର ବି ଆଜି ହେଇଥିଲା ନାଡି ସବୁ ପର ପଡିକି ପଡିକି ଘିଅ ଛୁଙ୍କ ଦିଆକି ହେଇଥିଲା।
ଆଛା ନା ଗରମ ଗରମ ଅରୁଆ ଭାତ ସାଙ୍ଗେ ସାଙ୍ଗେ ହେଇଥିବ। ଆଉ ସାଙ୍ଗେ ସାଙ୍ଗେ ଡାଲମା ତା ସହିତ ଗି ପଡ଼ ସେି ଯେଉଁ ଟେଷ୍ଟ
ଆଁ ଯାହା କହିଲା ମ୍ୟାଡାମ
ହୁଁ ସେଥିପାଇଁ ମାନେ ଯୋଉ କୁହନ୍ତିନି ଓଡିଶାରେ ଖାଇବାଟା ହିଁ ସବୁଠୁ ବହୁତ ମାନେ
ଆପଣ ଅଧିକା ମାନେ ସମସ୍ତେ ପସନ୍ଦ କରନ୍ତି ଓଡିଶା ଖାଦ୍ୟ ଆପଣ ଯେତେ ବାହାରକୁ ଯାଆନ୍ତି। ଅଲଗା ରାଜ୍ୟରେ ପାଇବେନି
ହଁ ସେଟା ଠିକ୍।
ହୁଁ ମାନେ ଆମର ଏଠି ପୁରା ବିଭିନ୍ନ ପ୍ରକାର ଖାଦ୍ୟ ଖାଇପାରିବେ ଯାହା ଦରକାର ଆପଣଙ୍କୁ ସବୁ ମିଳିଗଲେ। କିନ୍ତୁ ବାହାର ରାଜ୍ୟରେ ଏତେ ବି ମିଳେନି କୋଉଠି ରାଗ ଅଧିକା ଥିବ କୋଉଠି ଟା ଜିନିଷ ଅଧିକାଥିବ କୋଉଠି ଆମିଷ ହଁ ମ ତେଲ ମସଲା ଆମିଷ ଏମିତି ଅଧା ମାନେ ଅଧିକ ମିଳିବ। ବାନ୍ସାଟ ଫୁଡ ଯୋଉଟା କୁହନ୍ତି ସେଟା କଣ ପାଇବେନି
ସେଟା ତ ସତକଥା
ହଁ।
ତମେ କୋଉ ଆଇଟମ୍ ଭଲ ବନେଇପାର
ମୁଁ ମତେ ଅଣ୍ଡା ତରକାରୀ ବହୁତ ପସନ୍ଦ ମୁଁ ସେଇଟା ଭଲ ବନାଏ ଆଉ ଚିକେନ
ଆଚ୍ଛା।
ହଁ।
ଅଣ୍ଡା ଦରକରି କେମିତି ବନା
ହଁ ଗରମ ପାଣିରେ
ହୁଁ
ଅ ଅଁ ତାପରେ ଆଳୁ ତେଲରେ ନର୍ମାଲି କାଟିକି ଦି ଫାଳ କରି କାଟିକି ତାକୁ ତେଲରେ ଭାଜିବ କଢେଇରେ ତାକୁ ଅଲଗା କରିକି ରଖିଦେଇଥିବ ଅଣ୍ଡା ବି ସିଝିଲା ପରେ ତା ଚୋପ ଚାପୁ ବାହାର କରିକିି ତାକୁ ତେଲରେ ଭାଜିବ ହାଲକା ହଁ ଯୋଉ ତେଲ ବ୍ରାଉନ କଲର ଆସେ କଲର ଆସିବା ଯାଏ ଟିକେ ଟିକେ ନାଲି ନାଲି ପଡିଲା ଭଳିଆ ତ ଏପଟେ ସାଇଡ ରେ ପିଆଜ କାଟିକି ଅଳ୍ପ ରଖିଥିବେ ପିଆଜ ଆଉ ଟମାଟ ଟ ଟିକେ ଅଦା ରସୁଣ ଛେଚିକି ଦେଇ ପାରିବେ ନହିଁ ତ ଅଦା ରସୁଣ ବାଟିକି ବି ଦେଇପାରିବେ ପ୍ରଥମେ କଢେଇ ବସେଇକି ଟିକେ ତେଲ ତେଲ ଗରମ ହେଇ ଆସିଲା ତେଜପତ୍ର ଆଉ ଜିରା କୁ ଟିକେ ଫୁଟେଇଦେବେ ତାପରେ ପିଆଜ ପକେଇବେ ପିଆଜ ଅଳ୍ପ ନାଲି ହେଇ ଆସିଲା ବେଳକୁ ତା ଦେହରେ ଟମାଟୋ ଦେବେ ତାପରେ ପିଆଜ ଟମାଟୋ ଭାଜି ଭାଜି ହେଇଯିବ ସେଥିରେ ଅଦା ରସୁଣ ଯୋଉଟା ବାଟିକି ରଖିଥିବେ ସେଟା ଆଡ କରିବେ ସେଥିରେ ତ ତାକୁ ବି ଭଲ ଭାବରେ ଦ କାସି ଚାଲିବେ ପାଞ୍ଚ ମିନିଟ ଭଲ ଭାବରେ କଷିଦେବେ। ହେଲା ପରେ ତା ଦେହରେ ହଳଦୀ ଗୁଣ୍ଡ ଲଙ୍କାଗୁଣ୍ଡା ଜିରା ଗୁଣ୍ଡା ଚିକେନ ମସଲା ଯାହା ବି ଦରକାର ଟିକେ ଟିକେ ସବୁ ପକେଇବେ ଆଉ ସ୍ଵାଦ ଅନୁସାରେ ଲୁଣ ହଳଦୀ ଦେଇକି ଗରମ ପାଣି ଗରମ ପାଣି ଦେଇକି ଯୋଉ କଷୁ ଛନ୍ତି ଭଲ ସ୍ୱାଦ ଆସିବ ତ ତାପରେ ମସଲା ଭଲକି ହେଇଯିବ ଆଉ ଭାଜି ହେଇ ଯୋଉ ଆଳୁ ଆପଣ ରଖିଥିବେ ତେଲରେ ଭାଜିକି ତାକୁ ତା ଦେହରେ ପକେଇକି କଷିକି ଗରମ ପାଣି ଦେଇକି ଘୋଡେଇ ଦେବେ ଦଶ ମିନିଟ ଫୁଟିବା ପାଇଁ ଛାଡିଦେବେ ତା ଆଳୁ ଅଳ୍ପ ଅଳ୍ପ ସିଝି ଆସିବା ଆସିବ ତାପରେ ଅଣ୍ଡା ଭାଜିକି ଯୋଉ ରଖିଥିବେ ତାପରେ ତା ଦେହରେ ଦେଇଦେବେ ଦେଲା ପରେ ସେଟା ଭଲ ଫୁଟିକି ତାକୁ ପୁରା ପନ୍ଦର ମିନିଟ ଯାଏ ଛାଡି ଦେବେ ଗ୍ୟାସ ଯଦି ବସାଉଛନ୍ତି ତାକୁ ଟିକେ କମ ଆଞ୍ଚରେ ବସେଇବେ ପନ୍ଦର ମିନିଟ ପରେ ଅଣ୍ଡା ଆଳୁ ଭଲସେ ସିଝିକି ରେଡି ହେଇଯାଇଥିବ ତା ଉପରେ ଗରମ ମସଲା ଟିକେ ପ ପକେଇବେ ଯଦି ଧନିଆ ପତ୍ର ପ୍ର ଅଛି ତ ବି କାଟି ଟିକେ ଟିକେ ଟିକେ ପକେଇଦେବେ ତ ଆପଣ ତ କହୁଛନ୍ତି ଆମିଷ ଖାଆନ୍ତିନି ସାଧା ହିଁ ଖାଆନ୍ତି ଦେଖନ୍ତୁ ଘରେ ଯଦି କି ଖାଉଥିବ ତାଙ୍କୁ ବନେଇକି ଦେବେ ନହେଲେ ଆଉ।
ହଁ ହଁ ନିଞ୍ଚିତ୍ ନା ପଚାରୁଥିଲି କେମିତି ତମ ସେପଟେ କେମିତି ଅଣ୍ଡା ତରକାରୀ ବନା
ହ ବୁଝିଲି। ଆଉ ଆପଣଙ୍କୁ ଆଉ କଣ ସବୁ କରିବାକୁ ଭଲ ଲାଗେ ବୁଲିବାକୁ ପସନ୍ଦ। ବାହାରକୁ ଯାଆନ୍ତି ବୁଲିବାକୁ।
ବହୁତ ପସନ୍ଦ।
ହଁ। ଲାଷ୍ଟ କେବେ କୁଆଡେ ଯାଇଥିଲେ?
ଦି ହଜାର ପଚିସ୍ ମାର୍ଚ୍ଚରେ ଯାଇଥିଲୁ। ଏଇ ଦିଲ୍ଲୀ ବୃନ୍ଦାବନ। ହରିଦ୍ୱାର।
ଆଚ୍ଛା ଆଚ୍ଛା।
ଯାଇକି ବୁଲିକି ଆସିଥିଲୁ।
ଓହୋ ଟ୍ରିପ ଭଲ ଥିଲା ମୁଁ ଯାଇଥିଲି। କଣ କହିଲେ?
ମୁଁ ଯେତିକି ସାଙ୍ଗ ମାନଙ୍କ ସହିତ ଯାଇଛି ଆଜି ପର୍ଯ୍ୟନ୍ତ ଟ୍ୱେଣ୍ଟି ନାଇନ୍ ଏଜ୍ ପ ସବୁଠୁ ବେଷ୍ଟ ଟ୍ରିପ ଥିଲା ଏଟା। ଏଇଟା ସାଙ୍ଗମାନଙ୍କ ସହିତ ନଥିଲା। ମାନେ ମୋ ଦିଦି ତା ସାଙ୍ଗମାନଙ୍କ ସହିତ। ଥିଲା ମୋ ବହୁତ ବଡ଼ ହେବେ। ବହୁତ ଭଲ ଥିଲା।
ଓହୋ। ବୁଝିଗଲି ମୁଁ ଯାଇଥିଲି ମ୍ୟାଡମ ଦି ହଜାର ଚଉଦରେ।
କୋଉଠିକି ଯାଇଥିଲେ?
ଏ ମଥୁରା। ବୃନ୍ଦାବନ ହରିଦ୍ୱାର ଋଷିକେଶ ଦିଲ୍ଲୀ ଆଗ୍ରା। ହଁ।
ଆଚ୍ଛା।
ଏଇଗୁଡା ବୁଲିକି ଆସିଥିଲେି ସବୁ ସେ ଟାଇରେ ମ୍ୟାଡ ଅଯୋଧ୍ୟା ହେଇନଥିଲା ଉ କାହିଁକନା ସେଇଟା ବି ବୃନ୍ଦାବନ ମଥୁରା ପାଖରେ ନା ମାନେ ଉତ୍ତରପଦେଶ ରେ ହିଁ ଯାଉଛି। ନହେଲେ ସେଇଟା ବି କଭର ହେଇଯାଇଥାନ୍ତା। ଆମେ ଏଇ ସବୁ ଜାଗା ଦେଖିକି ଆସିଥିଲୁ ଆଉ।
ହୁଁ।
ଆପଣଙ୍କ ଟ୍ରେନରେ ଯାଇଥିଲେ ନା?
ଫ୍ଲାଇଟ ହିଁ ଯାଉଥିଲୁ। ସେମାନଙ୍କର ଆଚୁଆଲି ଆଗୁଆ ଟିକେଟ୍ ହେଇଯାଇଥିଲା ନା। ଏ ଟିକେଟ ଆଉ ମୁଁ କା ଯିବା ଟା ଟ୍ରେନରେ ଠିକ ନୁହେଁ ଯାହା ହଉ ସେଇ ଫ୍ଲାଇଟ ରେ ମିଳିଗଲା ଆଉ
ଆଛା ଆଛା। ବୁଝା ଲି ଆପଣ ଆଗରୁ କେବେ ଫ୍ଲାଇଟ ଯାଇ ଛନ୍ତି
ଏଇଟା ଫାଷ୍ଟ ଟାଇମଏଟା ଥିଲା ମ ପ୍ରଥମ ଥର ହିଁ ଥିଲା।
ଏକ୍ସପିରିଏନ୍ସ କେମିତି ରହିଲା?
ହଁ ମଜା ଲାଗିଲା ଖୁସି।
ଅ ରିଟନ।
ଏହିପରି ଭାବରେ ଥିଲା ଆଉ।
ଆଛା ମୁଁ କହିଲ ରି
ହଁ। ନ ଟା ବି ଫ୍ଲାଇଟ ରେ ଥିଲା କାରଣ ସେମାନେ ଆ ଦି ତିନ ଦିନ ରହିଲେ। ମୁଁର ଟିକେ କାମ ଥିଲା ବୋଲି ଆସିବା ପାଇଁ ପଡ଼ିଲ ସେଥିଲାଗି ମୋତେ ରିଟର୍ଣ୍ଣ ବି ଫ୍ଲାଇଟ୍ ଟିକେଟ୍ କରିବା ପାଇଁ ପଡ଼ି ଥିଲା ଆଉ।
ଆଚ୍ଛା ଆଚ୍ଛା ବୁଝିଲି। ହଁ ମ୍ୟାଡାାମ ଧନ୍ୟବାଦ କଥା ହେଇକି ଭଲ ଲାଗିଲା ପରେ କଥା ହବା ଆଉ।
ହଉ ହଉ। ଠିକ ଅଛ ହଉ।